ହ ହଁ ସାଙ୍ଗ କହ? ନାଇଁ ଏଇଠି ରୋଷେଇ ଚାଲିଛି ଖରାବେଳ ପାଇଁ।
ହୁଁ ହୁଁ।
ଏମିତି ଆଉ। ଆଉ ତମେ କଣ କରୁଥିଲ?
ମୁଁ ବି ସେଇ ରଷେଇ କାମ।
ସକାଳେ ତମେ ମାନେ ଗୃହିଣୀ ମାନେ ତାଙ୍କର ଏଇଟା ପ୍ରଥମ କାର୍ଯ୍ୟ ସକାଳ ରୋଷେଇ ଘର କାମ ଏଇ ସବୁ ଲାଗେ। ଆଉ ଆଜି କଣ ହଉଛି ରୋଷେଇରେ?
ଅଁ ଡାଲି, ପୋଇ ତରକାରୀ, ଆଳୁ ଭରତା।
ଅହଃ। ଅଁ ବଢିଆ, ଉଁ ଅଛନ୍ତି ଜଣେ ଜଣେ ମାନେ ପ୍ରାୟତଃ ଲୋକ ଅଛନ୍ତି ଶୁକ୍ରବାରେ ଆମିଷ ଖାଆନ୍ତିନି। ତମେ ବୋଧେ ଖାଉନ ନା କଣ?
ନା ନାଇ ଆମର ଖାଉ ଯେ, କିନ୍ତୁ ଆଜି କିଛି ଆସିନି ଆଉ।
ହଁ ହଁ। ଗାଁକୁ ବିକ୍ରି ଆସେ?
ହୁଁ ଗାଁ କୁ ଆସେ, ତାପରେ ଉଁ ଯୋଉ ଗାଁ ମାନଙ୍କରେ ଦୋକ ଦୋକାନ ଦେଇଥିଲେ ଯଉ ଏବେ ବିକ୍ରି ହଉଛି।
ହଁ ପ୍ରାୟତଃ ମାଛଟା ପ୍ରାୟତଃ ଆସିଯାଏ ଗାଁ ଗାଁକୁ ଆଉ ଏଁ ମାଂସ ଫାଂସ ଆଣିବାକୁ ହେଲେ ଦୋକ ଯିବାକୁ ପଡିବ ସେ ଜାଗାଠିକି
ହଁ। ମାଂସକୁ ତ କାଟିକି ଆଗ ବିକି ମାନେ ବୁଲିକି ବିକ୍ରି କରିବେ ତାର ଏଟା ସାଇ ଦୋକାନୀ ଭାଇ।
ଭଲ। ଆଉ -ଆଉ ଆଜି ପାଗ କେମିତି ଅଛି ସେପଟରେ ଆଜି?
ଆଜି ପ୍ରବଳ ଖରା।
ଅହଃ, ଇଆଡେ ବି ସେଇଆ। ବର୍ଷା ଦିନେ ବି କେତେ ଜୋରେ ଖରା ହଉଚି ଦେଖିପାରୁଥିବେ।
ହୁଁ। ଟିକେ ଛୋଟ ଛୁଆଙ୍କ ଯୋଉ ଖାଇବା ବିଷୟରେ ଟିକେ ପଚିବାର ଥିଲା।
ଛୋଟ ପିଲାଙ୍କର ଖାଦ୍ୟ, ହଁ କୋ ପଚାରୁନାହାନ୍ତି?
ଇଏ ଯୋଉ -ଯୋଉ ସେଉ ସିଝା ଦିଅନ୍ତି
ହଁ ହଁ।
ସେଇରା ମାନେ ଏଇ ବର୍ଷା ଦିନ ପାଇଁକା ବର୍ଷା ଦିନ ତ ଏବେ ତ ବର୍ଷା ନାହିଁ। କିନ୍ତୁ ଏବେ ଥଣ୍ଡା ହବନି?
ନା ସେଉରେ କଣ ଥନ କଣ ଥାଏ ଯେ ଥଣ୍ଡା ହେଇଯିବ? ସେଓଟା ଥଣ୍ଡା ହବନି ତା ଅପେକ୍ଷା ସେଉଟା ଉଁ ରେ ସବୁଦିନ ଛୁଆଙ୍କୁ ଦେଲେ ବି ବହୁତ ଭଲ। ଆଉ ମତେ ଲାଗେ କି ସିଝେଇକି ତାକୁ କରିକି ଦେଲେ ମାନେ ତାର ଟିକେ ମାନେ ସେଉର ଯେତିକି ମିଠା ଥାଏ ବୋଧେ କମିଯାଏ। କମ୍ କମ ଭଳିଆ ଲାଗେ। ଛୁଆ ବି ଏତେ ସିଝା ସିଝେଇକି ତାକୁ ଚକଟିକି ଯୋଉ ଖୁଆଇବା କଥା କହୁଛନ୍ତି ତ?
ହଁ ହଁ।
ଏଇଟା ଏତେ ଖାଆନ୍ତିନି ମତେ ଲାଗେ ଛୁଆ ଏତେ ଖାଆନ୍ତିନି।
ଖାଆନ୍ତିନି କି ବେଶୀ ବଡପିଲା ନା ଛୋଟଛୁଆ, ଯୋଉ ବର୍ଷେ ଦେଢବର୍ଷର ତାଙ୍କୁ ଖୋଇଦେଲେ ସିଏ ଖା ସେତ କିଛି ଜାଣିପାରନ୍ତିନି।
ହଁ ତାହେଲେ ସେମିତି ଦେଲେ ବି ଚଳିବ ବାସ୍ ଖାଲି ଟିକେ ବାମ୍ପ ଦେଇଦେଲେ ସେ ବି ଟିକେ ନରମ ହେଇଯି ଆଉ ତାକୁ ଟିକେ ଚକିକି ଖୁଆଇଦେଲେ ସେ ଭଲ ଜିନିଷ। ଆଉ କିଛି ବି ସେଥିରେ ଖରାପ ନାହିଁ ପେଟ ଖରାପ ହବନି କି ଦେହ ଖରାପ ହବନି। ଖୁଆଇବା କଥା।
ସେଇଟା ଆଉ
ଉଁ ଦେଇପାରନ୍ତି ଯୋଉ ହଉ ଗାଜର ହେଲା କି ଅମୃତଭଣ୍ଡା ହେଲା ଏ ଏଇ ଏଇଟା ତ ଯେତେବେଳେ ଦେ ତିନିଟା, ଚାରିଟା ଭିତରେ ଦେଇପାରିବେ। ଏ ଯୋଉ ଫଳ ଜିନିଷଟା। ଆ ଖରାବେଳ ଟାଇମରେ ଏଯଉ ସବୁ ପ୍ରକାର ପରିବା ସିଝା ଆଉ ଉଁ ତା ସାଙ୍ଗରେ ଡାଲିର ପାଣି ଛୋ ଅତି ବହୁତ୍ ଛୋଟ ଛୁଆଙ୍କ ପାଇଁ। ଉଁ ସାତ ଆଠ ମାସ ଛୁଆ ପାଇଁ ସେମାନେ ଏମିତି ଖାଇପାରିବେ। ଏଇ ଡାଲି ଯାତ ପୁରା ଡାଲିଟା ହଜମ୍ କରିପାରିବେନି ତଡାଲିର ପାଣି ଆଉ ପରିବା ସିଝା ଏମିତି ସବୁ ଦିଅନ୍ତି।
ହଁ।
ସେଟା ଭଲ ରହେ ଆଉ ଟିକେ ବଡ଼ ହେଇଗଲେତ ତାଙ୍କର ମାନେ ଦାନ୍ତ ତ ଆସିଗଲେ ସେତ ସବୁ ଖାଇବେ ସେଉ ଡ଼ାକୁବି ଆଉ ସିଝେଇବା ପାଇଁ ପଡ଼ିବନି ଏଟା ଚ ସେତ ଚୋବେଇକି ଖାଇବେ।
ଉଁ ହୁଁ।
ଆ ଚୋବେଇକିବି ଗୋଟେ ଗୋଟେ ପିଲା ହଁ କିନ୍ତୁ ଏବେବି ଗୋ ଗୋଟେ ଗୋଟେ ପିଲା ମୁଁ ଦେଖିଚି ମାନେ ବଡ଼ ହେଲା ଯାଏଁବି ସେମାନେ ପୁରା ଏତେ ଚୋବେଇକି ଖାଆନ୍ତିନି ବହୁତ୍ ସମୟ ଏମିତି ପାଟିରେ ପୁରେଇକି ରଖିବେ। ଚୋବେଇ ଖାଇବେନି ଏମିତିବି ଅଛନ୍ତି ମାନେ ପିଲା ବଡ଼ ହେଇଗଲାଣି କିନ୍ତୁ ତାଙ୍କ ଅଭ୍ୟାସବି ଛୁଆଙ୍କ ଭଳିଆ ଅଛି।। ସେଥିପାଇଁ ଆମ କହୁଚୁ ମାନେ କଣ କହିବ ଛୁଆଙ୍କର ବୟସ ବଢିବା ସାଙ୍ଗରେ ତାଙ୍କୁ ଦବାର ଅଛି ସେଇଭଳି ଆଉ ଆମେ ଯଦି କହିବା ନାହିଁ ସେଖାଉନ୍ତା ଆମେ ସେମିତି ଚଟକି ଦେଇଦବା ତ ସେ ତାର ସେଇଟା ଅଭ୍ୟାସରେହିଁ ପଡ଼ିଯିବ ତା ବଡ଼ ହେଲା ପରେ ସେଚୋବେଇବନି
ହୁଁ ମୋ ପୁଅତ ପ୍ରାୟେ ପରିବା କିଛି ଖାଇବାକୁ ପସନ୍ଦ କରୁନି। ଯେମିତି ପୋଟଳ ଏ କାଙ୍କଡ଼ କୋବି ଏରା ସବୁ
ଉ ଆଉ ଯଦି ଡ଼ାଲମା ମାନେ ଛୁଆତ ପସନ୍ଦ କରିବେନି ମୁଁ ସେଥିପାଇଁ କଣ କରେ ମାନେ ଡ଼ାଲମା କରିଦିଏ ସେଥିରେ ଯୋଉ ସବୁ ପରିବା ରହିଲା ତତାକୁ ଭାତରେ ଗୋଳେଇକି ଖହଲା ବେଳେ ସେ ଖାଇଦିଏ ମାନେ ମୋ ପୁଅରଅଛି ଜାଣି ମାନେ ଏତେବି ଆଉ ବାଛେନି କିନ୍ତୁ ସେ ସେଇ ଜିନିଷରେ ଭଜା କଲେ ସେ ଖାଉନି ଭଜା ହଁ ହଁ ସେ ସେଇଟାବି ଭଲ ସେମିତି। ଆ ଛୁଆା ଖାଉନି ମାନେ ଯେକୌଣସି ଉପାୟରେ ତା ପେଟକୁ ଯି ଯିବାର ଅଛି।
ଫୋନ୍ ଦେଖିଦେଲା ମଝିଅ ଫୋନ୍ ଦେଖିଦେଲା କାନ୍ଦିଲାଣି। ଛୋଟ ଛୁଆ ଫୋନ୍ ଦେଖାଇବା ପାଇଁ କଣ ହଉଚନ୍ତି।
ଗୋଡ଼େଇଚି ମୋପଛେ ପଛେ
ହୁଁ। ଏଇଟାତ ଛୁଆଙ୍କର ମାନେ ଆମେ ଆମ ଘର କାମ ଆମ ଆମେବି ଜାଣିଚ ଫୋନଟା ଦବାବି ଖରାପ୍ କିନ୍ତୁ
ଇ କିନ୍ତୁ କଣ କରିବା ଯୋଉମାନେ ଏକୁଟା ରହୁଛନ୍ତି ସେମାନେ ଘର କାମ କରିବା ସହିତ ଛୁଆ ଛୋଟ ଛୁଆକୁ ର ରଖିବା ବହୁତ୍ ବହୁତ୍ କଷ୍ଟ।
ଏଇଟା ସିନା ସମସ୍ତେ କହିଦେବେ ସମସ୍ତେ ଆମେ ଫୋନ୍ ଦବା ଉଚିତ୍ ନୁହେଁ। ହଁଧିକା ସ୍କ୍ର ଟାଇମ୍ ତାଙ୍କୁ ଟୋଟାଲ ବନ୍ଦ କରିବା କଥା ତ ସେଇ ଟାଇମ୍ ଭିତରେ ଛୁଆକୁ ଯଦି କିଏ ସମ୍ଭାଳି ରଖନ୍ତାତ ଆମେତ ଆମ କାମଟା କରିଦବୁ ଆମେ କଣ ପାଇଁ ତାଙ୍କୁ ଫୋନ୍ ଦବୁ।
ହୁଁ ନା ଫୋନରେ ବି କିଛି ଛୋଟ ଛୁଆଙ୍କର ତ ଛୋଟ ଛୁଆ ତ ବେଶୀ ପାଠ ବିଷ ୟରେ ଦେଖନ୍ତି ଯେମିତି ରାଇମସ ହଉ କି
ହଁ ଯେ ସେଇଟା ବି ଠିକ କିନ୍ତୁ ଅ ବେଶୀ ଟାଇମ ଦବାଟା ଠିକ ନୁହେଁ।
ହୁଁ।
ଘର ଅପେକ୍ଷା ତ ମାନେ ଘରେ ଆମେ ଏମିତି ନର୍ମାଲି ଏ ବି ସି ବି ଏମିତି ତାଙ୍କୁ ପଢେଇ ଦଉଚେ। କି ଫୋନ ରେ ଯଦି ସର୍ଚ୍ଚ କରି ଦେବେ ସିଏ ସେଇ ସେଇ ଜିନିଷ ଟା ମାନେ ଗୀତ ଉପାୟରେ ଦେଇ ଦଉଚି ଯେହେତୁ ଛୁଆଙ୍କର ଜଲଦି ମନେ ହେଇଯାଉଚି।
ହଁ। ତାପରେ ସେଗୁଡା ବି ସିଏ ସେଠି ଶିଖି ଯାଉଚନ୍ତି ଶୀଘ୍ର। ତାପରେ ଆହୁରି ବି କେ ତେ କଥା ସେ ଫୋନରୁ ସିକି ଯାଉଚନ୍ତି ଆମକୁ କହୁଚନ୍ତି ଆମେ ବି ସେଟା ଜାଣିନଥାଉ।
ହଁ ସେଇଆ ହେଲା କଥା। ମାନେ ଏବେ ଏବେ ଗୋଟେ ଦି ଗୋଟେ ଗୋଟେ ଜିନିଷ ଅଛି ଯେମିତି କ୍ଳେ ହେଇଗଲା ଆମେ ତ ଛୋ ଟବେଳେ ମାଟିରେ ମାଟି ଚକଟିକି ଖେଳୁଥିଲେ। କିନ୍ତୁ ଏବେ ଆସିଲାଣି କ୍ଳେ ଏ ସେ ସବୁ କଲର ଭଳିଆ ତାକୁ ସେମି ଚଟିକି ତା ଦେହରେ କିଛି ନା କିଛି ଯିଏ ଯାହା ବନେଇବି। ତିଆରି କରିପାରିବ ଯେମିତି ଅ ମାଠିଆ କଣ୍ଢେଇ ଠ କିଏ କିଏ କିଛି ବି ବନେଇ ପାରିବ। ଆମେ ତ କ୍ଳେ କହନ୍ତି ହଁ। ସେ ପୁରା ସବୁ ଆସିଗଲାଣି ସେଇଟା ତ ଆମେ ଦେଖିନଥିଲେ କି ଜାଣିନଥିଲେ ଆମେ ତ ମାଟିରେ ଖେଳୁଥିଲେ।
ହଁ ହଁ। ଆବେ ତ ମାଟି ହବାକୁ ଛୁଆଙ୍କୁ ମାନେ ଘର ଲୋକ ତ ବେଶୀ ମନା କରୁଚନ୍ତି ନା ମାଟି ହନି। ମାଟି କାଦୁଅ
ଏ ସବୁ ହେଲା ଥଣ୍ଡା ଜ୍ୱର ପୁଣି ହେଇଯାଉଚି ସାଙ୍ଗେ ସାଙ୍ଗେ ପିଲାମାନଙ୍କୁ। ସେଥିପାଇଁ ମନା କରାଯାଏ। ଆ କ୍ଳେ ଟା ବି ସେ ବି ଛୁଆ ଛୁଆ ଯଦି ଯେତେ ମାଟି ଏମତି ଏମତି ଚକଟିବେ ମାଟି ଯେମିତି ଆମେ ଅଟାଚକଟୁଚେ ସେମତି ଯେ ଚକଟିବା ଇଏଟା ବହୁତ କଲେ ତାଙ୍କର ସେଇଟା ବି ଏକ୍ସରସାଇଜ ହୁଏ ତାଙ୍କର ହାତର ଆଙ୍ଗୁଠି ଏକ୍ସରସାଇଜ ହୁଏ। ତ ଲେଖିଲା ବେଳେ ତାଙ୍କୁ ଏତେ ଆଉ କଷ୍ଟ ହୁଏନି ଯେତେବେଳେ ବଡ ହେଲେ ସ୍କୁଲ ଯାଆନ୍ତି ତ ଲେଖିଲେ ବାଏତେ କଷ୍ଟ ହୁଏନି। ନହେଲେ ସେଇଟା ଯଦି ସେ ଆକ୍ଟିଭିଟିଇସଟା ଯଦି ନ ହେଇଥିବ ବେଶୀ କଷ୍ଟ ହୁଏ ତାଙ୍କ ଟିକେ ଅକ୍ଷର ଲେଖିବାରେ ଖାସକରି ବୁଲେଇବାକୁ ଯୋଉ ଅଛି ସେ ସବୁ ଲେଖିବା ତାଙ୍କୁ ଟିକେ କଷ୍ଟ ହୁଏ।
ଛୋଟ ଛୁଆ ଗୋଟେ ମାନେ ଆରମ୍ଭରୁ ତାକୁ ଛୁଆରୁ ବଡ କରିବା ବହୁତ ଗୋଟେ ମାନେ ଲାଗୁଚି କା ଠିକର ପାଠ।
ଆଉ ଏ ବାଲି ବି ହୁଏଲାଣି ଅନଲାଇନ ମୁ ଦେଖିବି ଏବେଥରେ।
ବାଲି ମାନେ ଯେମିତି ନଈ ବଲି ସେମିତି ଆରେ ମତେ ଟିକେ ଭଲ ସଫାବାଲି ଆଉ ଆସଛି ମାନେ ଛୋଟ ଛୁଆ ଖେଳିବାକୁ।
ଓହୋ।
ମାନେ ଯୋଉମାନେ ରହୁଛନ୍ତି ବଜାର ଏରିଆରେ ଏମତି ଫ୍ଲାଟ ମାନଙ୍କରେ ରହୁଚନ୍ତି ସେମାନେ ତ ଆଉ ବାଲି ଫାଲି ଉଁ ଖେଳି ପାରୁନାହାନ୍ତି ତାଙ୍କ ଛୁଆମାନେ ତ ସେମ ଦିଆ ହେଇଛି ସେମାନେ ବାଲିରେ ବି ଖେଳି ପାରୁଛନ୍ତି ମିନେ ବାଲି ବି ବିକ୍ରି ହଉଛି।
ହଁ ବାଲିବି ଭିତରେ ହଉଛି। ଯୋଉଟା ସାଧାରଣ ଭାବେ ସବୁଠୁ ମିଳି ଯାଉଥିଲା ସେଇଟା ଏବେ କିନ୍ତୁ ତାଙ୍କ ତ ସେ ସବୁ ଆମେ ପଇସା ଦେଇକି ଆଣିବାକୁ ପଡିବ।
ଆଉ କହନ୍ତି କି ଅ ଛୋଟ ଛୁଆଙ୍କୁ ପ୍ରାୟତଃ ଯୋଉ। ଥଣ୍ଡା ହେଇଗଲେ ତୁଳସୀ ପତ୍ର ମହୁ ବି ଦିଅନ୍ତି କିନ୍ତୁ ବେଶୀ ଦିଅନ୍ତିନି। ଦିନୁକୁ ଦୁଇଥର ଦିଅନ୍ତି ସଖ ଖାଳ ଆଉ ସନ୍ଧ୍ୟାବଳେ ନହେଲେ ବେଶୀ ଦେଇଦେଲେ ବି ସେଇଟା ବେଶୀ ପେଟ ଗରମ ହେଇଯିବ।
ଆଉ ଉଁ ମାନେ ଯୋଉ ଆଁ ଛୁଆଙ୍କର ତ ଟିକେ ମି ଠା ଖାଇଦେଲେ ଉଁ ଉଁ ଯୋଉ କୁର୍ମି ଦୋଷ ବି ବାହାରି ପଡ଼େ।
ଏ ହଁ।
ଆଉ କୃମ କୃମିପାଇଁ ତ ମେଡିସିନ ଅଛି ପ୍ରତି ଛଅ ମାସ ଖାଇ ପାରିବେ। କିନ୍ତୁ ଆମେ ଯଦି ଘରେ ତାଙ୍କୁ ସପ୍ତାହ ଥରେ ଆ ସପ୍ତାହ ଥରେ। ଯୋଉ କଞ୍ଚା ହଳଦି ଥିଲା ତାକୁ ବାଟିକିନି ଘୋରିକି। ଚାମଚିଏ ହବ ପିଆଇବା ତାହେଲେ ସେଇଟା ଏତେ ଦେଖା ଦିଏନି।
ହଁ ହଁ ନାଇ ମୁଁ ଶୁଣିଥିଲି ଛୋଟ ଛୁଆମାନଙ୍କୁ ଯୋଉ ଉଷୁନା ଚାଉଳ ଆମର। ଉଷୁନା ଚାଉଳ ହଉ କି ଅରୁଆ ଚାଉଳ ଯୋଉ ଖୁଦ ତାକୁ ଭାଜିକି ପୁରା ପୋଡିଦବ। କଡେଇରେ ଭାଜିକି ପୋଡିଦବ ପୋଡି ସାରିକି ପୁରା ପିତା ପିତା ହେଇଯିବ ଯେମତି ବାସ୍ନା ଦବ।
ହୁଁ।
ତାକୁ ରାତିରେ ବତୁରେଇ ଦବ ପାଣିରେ ସଖାଳୁ ସେଇ ପାଣିଟାକୁ ଟିକେ ହାତରେ ଟିକେ ଚକୁ ଚକ ଟିକି ଛାଣିକି ସେଇ ପାଣିଟାକୁ ଦେଲେ ଖାଲିପେଟରେ ଚାମଚ ଦେଇଦବ ଦି ତିନି ଚାମଚ। ମାନେ କୁଆଡେ କୁର୍ମି ଭଲ ହେଇଯାଏ ମାନେ ଯା
ହଁ ଘରୋଇ ଉପାୟରେ। ହଁ ସେଇଟା ବି ହଁ ସେଇଟା ବି ମୁଁ ବି ଜାଣିଛି ଶୁଣିଥିଲି। ଯୋଉ ତ। ହଳଦୀ ଟା ଟିକେ ବ୍ୟବହାର କରିଛି ମାନେ ନିଜେ ବ୍ୟବହାର କରିଛି ବି ତ ଖୁଆଇଛି ନିଜେ ଛୁଆକୁ ଆଉ ତ ଏଇ ଯୋଉ ଚାଉଳ ଭାଜିକି ଏମିତି କରିନି କେବେ। ତ କିନ୍ତୁ ଏଇଟା ମୁଁ ଶୁଣିଛି ଘରଠୁ ଶୁଣି ଆସିଥିଲି। ମାନେ ଜେଜେମା ହରିକା ଏମାନେ କୁହନ୍ତି ଶୁଣି ଆସ ଶୁଣିଥିଲି।
ହଉ ସାଙ୍ଗ କଥା ହେଇକି ଭଲ ଲାଗିଲା ଆଉ କେତେବେଳେ କଥା ହେବି।
ହଁ ହଉ ଆଉ ରଖୁଛି।
ହଁ।